ହାଲୋ।
ହୁଁ ଗୁଡ଼ ମର୍ନିଙ୍ଗ।
ହାଁ ଗୁଡ଼ ମର୍ଣିଂ ହଁ କଣ କରନ୍ତି?
ରୋଷେଇ ତ ଚାଲିଛି ଆଉ।
ହୁଁ ହୁଁ କଣ ରୋଷେଇ ଆଜି?
ରୋଷେଇ ଆଜି ଆମର ଭାତ ଡ଼ାଲି ଶାଗ ଭଜା ହବ ଆମର ସାଧା ଆଜି ନା। ଶୁକ୍ର ବେଳେ।
ହଁ।
ଆଉ ସେମାନେ ବାପ ପୁଅ ତିନି ଜଣ ଖାଇବେ ଚିକେନ୍ କସା ଚାଲିଛି।
ହଁ ହଁ। ହୁଁ ହୁଁ ଆ ସନ୍ତୋସି ମା କରନ୍ତି? ଶୁକ୍ରବାରେ ଆଉ ଜୟ ଜୟ ଗୁରୁ ହଁ ହଁ।
ହଁ ହଁ ଜୟ ଗୁରୁ
ହଁ ଆମର ପି ହଁ ହଁ ମୋ ପିସି ନାନୀ ଘର ବି ତାଙ୍କର ଶୁକ୍ରବାର ଖାଉନାହାନ୍ତି। ତାଙ୍କେ ଶୁକ୍ରବାର କଣ କୋଉ ବେ ବି ପିଆଜ ରସୁଣ ବି ଖାଉନାହାନ୍ତି। ଝିଅ ମାନେ ବାହା ହେଇଛନ୍ତି ଶୁକ୍ରବାରେ ଖାଲି ଖାଉ ନାହାନ୍ତି ଆଉ।
ନାଇ ଆମେ ପିଆଜ ରସୁଣ ତ ଖାଉ କିନ୍ତୁ ଆଇଁଷ ଖାଉନୁ ଆଉ।
ହଁ ଆମର ଆଜି ସନ୍ତୁଳା ଆଉ ଆଳୁ ଭଜା, ଏ ଆଜି ଚିକେନ୍ ହେଇଛି ଆଉ।
ଆଛା ଏ ଗରମ,
ଗରମ୍ ତ କିଛି ରୋଷେଇ, ଖାଇବା ତ ଦୂରର ସେଇଠି କି ଯିବା ପାଇଁ ଇଚ୍ଛା ହଉନି,
ହଁ ବା ନାଇଁ ମୋଝିରେ ରେ ବି ଯୋଉ ବର୍ଷା ହଉଥିଲା ଥଣ୍ଡା ଲାଗୁଥିଲା, ହାଁ ଏବେ ଯୋଉ ଖରା ହେ ହେଇ ଗଲାଣି ଦୁଇ ତିନି ଦିନି ଯୋଉ ଗରମକୁ, ସେଇ ଗରମ ଲାଗୁଛି,
ହଁ ପା, ଏ ପୁଣି ଏବେ ଜୁ ବେଶି ଲାଗୁଛି ଏକା କାଣିଆ କରନ୍ତା ପୁରା କାଣିଆ ଖରାରେ, ଖରା କରୁଛି ଏ ପାଣି ଖରା ଟା ବେଶି, କି ଗରମ୍ ନାଉ,
ହଁ ପ୍ରବଳ ଖରା ହେଉଛି ବାଏ,
ବେଶି ମାନେ ରଖେଇ ବସେଇ ଦେଉନି ଏତେ ଖରା ଯେ,
ହୁଁ-ହୁଁ-ହୁଁ ହଁ-ହଁ-ହଁ,
ହୁଁ ଏସି ଭିତରୁ ବାହାରି ପଢ଼ିଲେ ଜେମିତି ଲାଗୁଛି ଦେହ ରେ କେଞ୍ଚୀ କେଞ୍ଚୀ ହେଇ ଯିବ,
ଏସି ଭିତରେ ତ ଆମର ତ ଆମେ ତ ଆମର୍ ତୋ ଡିୟୁଟି ହେଲା କାମ ସରିଲା ଆମେ ଏସି କି ଯିବା ନା ଆଉ କଁ କରିବା,
ହଁ, ଆର ତଳ ବଖରା ରେ ତଳେ ଏ ଘର କାମ ହେଉଛି ମାନେ, ରୋଷେଇ ବାସ ଉପରକୁ ଗଲେ ଏଇନା ଏସି ଲାଗିଛି ଉପରେ ଏଇନା ଗଲେ, କିଏ ଏତେ ପାହାଞ୍ଚ ଚୋଡ଼ିକି ଯାଉଛି ଉପରକୁ ରାତି ରେ ଯାଇକି ଯାଉଛୁ ହଁ ଉପରେ ବି ଠାକୁର ଘରେ,
ହଁ
ଦିନ ବେଳେ ମାନେ କଣ କହିଲ ବଡ଼ ଫେମିଲି ମାନେ ଜଏଣ୍ଟ୍ ଫେମିଲି ତ, ଆଉ ରୋଷେଇ ବାସ ସାରିକି ଖାଇବା ପିଇବା ଦେଇକି ନାହିନ୍ତି ଗଲା ବେଳକୁ, କି ଯାଉଛି ଛୁଆ ରାକୁ ବି ତଳେ ଯା ମୋ ମୋ ପଟେସି ଲାଗିଚି, ଯା ଗୋଟେସ୍ ଲାଗିନି ସେଇଥିପାଇଁ ଆମର ଛୁଆର କୁ ଧରୁ ତଳେ, ଖାଲି ବି ଏ ପର ଯୋଉଦିନ ବିଲ୍ ବି ଜବର ଆସୁଛି, ଏତେ ଏବେ ବର୍ଷରେ ଚାରି ହଜାର୍ ଆସିଥିଲା ଚାରି ହଜାର୍,
କରେଇ ଦେଇଛି,
ଏଟା ବିଲଟା ଆସିଲା ଲଗାହେଇଛି ଚାରି ହଜାର୍ ପୁଣି ବେଟିରି ଗାଡି, ତାପରେ ଏଇଟା ସବୁ ଲାଗିନା ଯୋଉ ହଉଛି ଏଇଟା ସଲାରେ ବସେଇ ଦେଇଛୁ ପାଣି,
ହଁ ଅଧିକା ପଇସା ହଁଁ-ହଁ-ହଁ,
ହଁ ଇଣ୍ଡକ୍ସନ୍ ରେ ରୋଷେଇ ବାସଶଶୁର ତା ଯାଉଛନ୍ତି ଖାଇକି, ସାତଟାରୁ ସିଏ ଯିବେ କାମକୁ, କେତେ ଜଲଦି ଏ ଉଠିବୁ ଶାଶୁ କେତେ ଜଲ୍ ଦି ରୋଷେଇ କରିଦବ ଏଡେ ଛଟ୍-ଛଟ୍ ମୁଁ ଅଁ ଯାହାଙ୍କର ଦିଟା ଝିଅ, ସେମାନେ ଟିଉସନ୍ ଯିବେ ମୋର ଛୁଟି ଏ ବର୍ଷ କରେ ବର୍ଷେ ହେଇନି ଝିଆଟାକୁ, ସେଇଆ କିଛି ଗୋଟେ କ ଆଉ କରରେଇଦବନି ହଁ ଗୋଟେ ଝିଅ ହୁଁ, ଆଉ ତମର ଛୁଆ-ଛୁଆ ପିଲା?
ମୋର ଗୋଟେ ପୁଅ ବା,
ହଁ ଅଁ ତମର ଗୋଟେ ପୁଅ ମୋର ଗୋଟେ ଝିଅ ଆଉ,
ସେ, ତା ଧିରେ ନାକରେ ପାଣି ପିଏଇ ଦଉଚନ୍ତି ଗରମକୁ ଇଆଡେ ରୋଷେଇକି ଏଆଡେ ଛୁଆ କାମ।
ହୁଁ। ମୋ ଝିଅକୁ ଏ ସି ରୁ ଟୋଟାଲ୍ ମାନେ ଏ ସି ଲାଗିଥିବ ଥଣ୍ଡା ଲାଗିଥିବ ଖେଳିବ ଟୁଟାଲେ ଗର୍ ଲୁଭଲାଇ ସିଏ ଏ ଏତେ ଏ ସିରେ ଥଣ୍ଡା ମତେ ଶୀତ ଲାଗୁଚି ଆମେ ଘୋଡେଇ କି ଶୋଉଚୁ ସେ ଟୋଟାଲ ଘୋଡେଇବ ନାଇଁ। ଘୋଡେଇ ଦେଲେ ଗୋଇଠା ମାରିକୀନା ଫିଙ୍ଗି ଦଉଚି ଆଉ ଘଡେଇ ଦେଲେ ଉଠ ଉଠି ପଡିବ ତାକୁ ଯେତେ ଗରମ ହଉ ଶୀତ ହଉ ଗୋ ଘୋରେ ଗୋଇଠା ମାରିକି ହଟେଇ ଦବ। ଘୋଡେଇ ହବନି ହୁଁ। ହୁଁ ଉଠି ପଡିବ ତ ସେ ଡାଇରେକଟ୍ ଉଠି ପଡୁଚି।
ହଁ ହ ଥଣ୍ଡା ଥାଉଚି କିନ୍ତୁ ଘୋରଇଲା ମାନେ ଖାଲି ଏପଟ ସେପଟ ହବ ଆଉ ଜମ୍ ଖାଲି କାନ୍ଦିବ।
ହୁଁ।
ଜନମରୁ ଏ ସିରେ ଶୋଇଆସନା ତ
ମୋ ଝିଅ ତ ଏକୋଇଶ ବାର୍ ରାତିରେ ଗଲା ଏ ସିରେ ଶୁଇଲା।
ସେଇ ବା। ତମର କଣ ଶିଜିରିଙ୍ଗ ନା ନର୍ ମାଲ୍?
ନର୍ମାଲ ଥିଲା। ମୋର୍ ସିଜରିଆନ୍। ମୁଁ ପେନେ ସ ବେଶୀ ପେନ୍ ସମ୍ଭଳିି ପାରିବିନି। ହଁ ହଜବେଣ୍ଡ କହିଲେ ସେ ସମ୍ଭାଳିବନି ଛୂ ଟିଆ ଟେ ଛୋଟିଆ ଛୁଆଟେ ସିଏ ତ ନିଜେ ଛୁଆଟା ସିଏ ଛୁଆ ଯନମ କରୁଚି। ଆଉ ସେ ସମ୍ଭାଳି ପାରିବନି ଆଉ ସେ ତାକୁ ସିଝରିଆନରେ ଦେଇଦିଅ। ନରବାଲ୍ ପାଇ ଯାଇଥିଲି ସିଜରିଆନ୍ କରିକି ଆସିଥିଲି ୟାଡୁ ହିଆଡୁ ଯାଇକି ତ ଆଉ।
ହୁଁ ଶୋଇଚ୍ ଝିଅ ଟା ଥିଲା ଠିକ୍ ଜାଗାରେ। ମୋ ଝିଅ ଟା ଥିଲା ଠିକ୍ ଜାଗାରେ। ସାଙ୍ଗେ ସାଙ୍ଗେ ଡକ୍ଟର ଯଉଁ ପେଟ ମାନେ ଚାଳିଲେ ଛୁଆଟା କୋଉ ପୋଜି ସନ ଅଛି ଝିଅ ଟା ବୁଲି ପଡିଲା ଆଡିକି।
ଓହୋ।
ବୁଲି ପୁରା ଦେଖିଚି ପୁରା ଏମିତି ବୁଲିଲା ବୋଲି ଡକ୍ଟର ଦେଖଥିଲା ମୁଣ୍ଡ ଏଇଟା ଏମିତି ଏମ୍ ତି। ବୁଲି ପଡିଚି।
କଣ କରିବା କହ ହଁ?
ହଁ ମୋ ପୁଅ ବି ସିଜରିଆନ।
ସିଜରିଆନ ଆଜିକାଲି ଅଧିକାଂଶ ସିଜରିଆନ।
ହଁ ଏବେ ଅ
ନରମାଲ୍ ତାଙ୍କର ଗୋଟେ ଡ ଟର ମାନଙ୍କର ଫାଇଦା ଏଇଥିରେ। କରିଦେଲେ ତାଙ୍କର କଣ ଯାଏ ଯେ ନାହିଁ।
ହୁଁ।
ନରମାଲ ଟା ବେଶୀ ଟାଇମ ଲାଗେ ନା ଟିକେ ପେନ୍ ଦେବେ ପେନ୍ ଇଞ୍ଜେକ୍ସନ ଦେବେ ତାର କଲାବେଳକୁ ଆସିବେ ଆ
ତାଙ୍କର ଏ
ତାଙ୍କର ଏତେ ଏଥିରେ ପ୍ରଫିଟ ଅଛି ନା। ହୁଁ ଆଉ ପ୍ରଫିଟ ନଥାଇ ସେମାନେ ଏତେ କରନ୍ତି ନା?
ହବ।
ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି, ଆଉ ତମ ପୁଅ ଦେହ ଭଲ ଅଛି? ଆଉ
ଆ ତୁମ କଣ ହଁ ହଁ ସମସ୍ତଙ୍କ ଦେହ ଭଲ ଅଛି।
ଉଁ ତମର କେତେ ଜଣ ଫାମିଲି ମେମ୍ବର?
ଆମର ପାଞ୍ଚ ଜଣ ନାତିଆକୁ ମିଶେଇକି ଛଅ ଜଣ ଦିଟା ଝିଅ ସେ ବାହା ହେଇଯାଇଛନ୍ତି। ଶଶୁର, ଶାଶୁ ମୁଁ ମୋ ହଜବେଣ୍ଡ ଆମର ଗୋଟେ ପୁଅ ଆଉ ଦିଅର ଅଛନ୍ତି। ଦିଅର ବାହା ହେଇନାହାନ୍ତି ଆଉ।
ଓହୋ।
ସ୍କୁ ପୁଅଟା ସ୍କୁଲ ଯାଉଚି ନା ଛୋଟ ପୁଅଟେ? ହଁ ପ୍ଲେ ସ୍କୁଲ ଯିବ ବୋଧେ ଆଉ।
ଆକ ପ୍ଲେ ସ୍କୁଲ ଯାଇନି।
ହୁଁଁ ଉଁ। ପୁଣି ସୁବିଧା ଦରକାର ପ୍ଲେ ସ୍କୁଲ ଯିବା ପାଇଁ ଛୋଟ ଛୁଆଙ୍କୁ ମାନେ ଆଖି ଆଗରେ ରଖିବା ଦରକାରେ ପୁଣି। ମାନେ କମ ବାଟରେ କେମିତି ଯିବା ପାଇଁ ସ୍କୁଲ ଥିବା ଦରକାର ନା ଆଉ ହେମିତି ଆଉ।
ହଁ ବା ପ୍ଲେ ନାଇଁ ପ୍ଲେ ସ୍କୁଲରେ ବୁଝିଲି ଯେ ପ୍ଲେ ସ୍କୁଲ କହିଲା ସାଢ଼େ ତିନି ବର୍ଷ ନହେଲେ ନବନେଇ।
ହୁଁ ହୁଁ।
କହିଲେ ଏବେ ଛୁଆଟା ନା। ଆଉ ସେ କାନ୍ଦିବ ତା ମାକୁ ଖୋଜିବ। ଆଉ ରିକ୍ସ କିଏ ନବ ଯାଇକି ସାଢ଼େ
ହୁଁ ଉ ଗୋଟେ ଗୋଟେ ଛୁଆ ମାନେ ରହୁଚନ୍ତି ମାନେ ଏମିତି ମାକୁ ଛାଡ଼ିକି ରହୁଚ ଆଉ ଗୋଟେ ଗୋଟେ ଛୁଆ ରହିପାରିବେନି କାନ୍ଦିବେ ଯବର। ହୁଁ।
ମାନେ ଛୁଆଟା ବେଳୁ ସେ ଆଟଜ ହେଇକି ପୁରା ରହିଲା ନା। ଆଉ ସେଥିପାଇଁ ରହିପାରିବ ସେ ତ କାହା ପାଖକୁ ଯାଏନି ଆଉ ମୁଁ ମୋ ବିନା କାହା ପାଖକୁ ଯିବନି।
ମୋ ମୋ ଛଡ଼ା ମୋ ବୋଉ ଛଡ଼ା ତା ଆଇ ଛଡ଼ା ସେ ଆଉ କାହା ପାଖ କୁ ଯିବନା ତା ମାଉସୀକୁ ଦେଖିଦେଲେ ଏତି ଆଉ ତାହେଲେ କାନ୍ଦିବ।
ଓହୋ ନାଇଁ ଗୋଟେ ଗୋଟେ ଛୁଅ ମାକୁ ଛାଡ଼ିକି ରହିଯିବେ। ମୋ ଭାଉଜ ତା ପୁଅ ସେମିତି ତା ମାମା କୁ ଛାଡ଼ିକି ମୋ
ହେମିତି ଲୋକ ନା ଭରସାର ଲୋକ ମାନେ ଛୁଆ ଯଦି ଭରସି ଯାଇଥିବ ଯା ପାଖରେ। ରହିଯାଇଥିବ ଯା ପାଖେ ଛୁଆ ଫା ଷ୍ଟାର୍ଟିଂ ରୁ। ହେମିତି ଭଲ ପାଇବା ଦବା ଦରକାର ହେମିତି ଛୁଆ ମାନେ ରହିବା ଦରକାର ନା ଆଉ।
ହଁ ବା।
ହୁଁ ଓ। ଆଉ ଆଉ କଣ ମାନେ ସିଲେଇ ଫିଲେଇ ଶିଖିଚନ୍ତି? ହୁଁ ହୁଁ। ଆଉ ଏଇନା ଛୁ ଟ ଛୁଆ ଯୋଉ ଜାଙ୍କେ ନିଜେ ଖାଇନାହାନ୍ତି ନିଜେ କିଛି କରିନାହାନ୍ତି ପାଠ ସ୍କୁଲ ଯାଇନାହାନ୍ତି ତମେ ନିଜେ ନିଜେ ଫ୍ରି ହେଇ ପାରିବନି।
ହଁ ସ୍କୁଲ ଗଲେ ହେରି ତମେ ଟିକେ ଯାହା ଫ୍ରି ତାପରେ ବି ଶୁଣ ଆଉ ଗୋଟେ କଥା ବି ତମେ କେତ ମାନେ ଆମେ ନାରୀ ମାନେ କାହାକୁ। ଜୀବନ ଆମ ଜୀବନ କେତେବେଳ ପାଇଁ ଗୋଟା ଫ୍ରି ନୁହଁ। ତମେ କହୁଛ ସ୍କୁଲ ଗଲା ପରେ। ସ୍କୁଲ ଗଲେ ବେଶୀ ଟେନସନ୍।
ହାଁଉ ପା
ପାଠ ହଁ ପାଠ ପଢିଆ ହଁ ବେଶୀ ଟେନସନ୍ ବା କେତେ କେତେବେଳେ ଆମ ଜୀବନ ଫ୍ରି ନୁହଁ।
ଆଉ ଆସିବେ ପୁଣି, ପାଠପଢା ସରିଲେ ପୁଣି। ଆସିବେ ସ୍କୁଲରୁ, ପୁଣି ରାତି ପାହିଲେ ସ୍କୁଲରୁ ଯିବେ, ଟିଫିିନ୍ ନେବେ।
ସେଇଆ ବା ହଁ ଆଉ ସ୍କୁଲ ଗଲେ କଣ ଫ୍ରି ତା ସେଇଟା ଆସିଲା ମାନେ ତା ସହିତ ପାଠପଢା ଡିସକସନ୍ ପୁଣି। ତାକୁ ଖାଇକି ଶୁଅ ପୁଣି ଶୋଇ ସାରିଲା ପରେ ପୁଣି ଚାରିଟା ବେଳକୁ ଉଠେଇକି ପୁଣି ଟ୍ୟୁସନ୍ ଛାଡ଼ ପୁଣି ଆସିଲେ ପୁଣି ପ୍ରଥମେ ଏମିତି ହେଇକି ବି ଚାଲିଥିବ।
ଚା ଚାଲିଥିବ, ସେ ଗଲା ଟାଇମ୍ ପୁଣି ତମର କଣ ଘର ଝଡା ଝଡି ନାହିଁ। ଝାଡୁ ନାହିଁ, ଅଲଗା କାମ କିଛି ନାହିଁ, କହୁନୁ? କୋଉଠି ରେଷ୍ଟ୍ ନାହିଁ।
ହବ
ହୁଁ ଆଉ ଖାଇବା ପିଇବା ଶଇଲାଣି ଆଉ।
ନା ବା ରୋଷେଇ ଚିକେନ ତରକାରୀ ବସେଇକି ଆସି ଆସିଲି ୟାକୁ ଗାଧେଇକି ଆଣିଲି ଗାଧେଇକି ଆଣି କରି, ଇଏ ଖାଇବ ଶୋଇବ।
ଓହୋ ପୁଅ ଖାଇନି ଏତେ ବେଳ ଯାଙ୍କେ।
ନା ନା ସିଏ ଖାଇବ ସେ ବାରଟା ସାଢେ ବାରଟା ବେଳେ।
ହଁ ମୋ ଝିଅକୁ ଯାଉଥିଲି ଗାଧେ ଏଇନା ଗାଧେଇ। ଗାଧେଇ ତାପରେ ବ୍ରା ବାଟିକି ରଖିଛି ଗ୍ରାଇଣ୍ଡର କରିକି ଖୋଇବି ଆଉ।
ଆଉ ଗ୍ରାଇଣ୍ଡିଙ୍ଗ୍ କରିକି ଦଉଛ, କାଇଁ ଟିକେ ଚକୁଟିକି ଦଉନ ମିନ୍ କରି କି ପୁରା।
ମାନେ ହେମିତି ଦେଲେ ଖାଉନି।
ଟିକେ ଟିକେ ଅଭ୍ୟାସ କର ନହେଲେ ଖାଲି ଗ୍ରାଇଣ୍ଡିଙ୍ଗ୍ ମାନେ ଗ୍ରାଇଣ୍ଡିଙ୍ଗ୍।
ଗ୍ରାଇଣ୍ଡିଙ୍ଗ୍ ଜିନିଷ ଖାଲି ଖାଉଥା। ନାଇଁ ନାଇଁ ସେ ପୁରା ମାନେ ତମେ ଖାଇ ବସିଲା ମାନେ ଯାହା ଭାବି ତମେ ଖାଅ। ପିଠା ପିଠା ସବୁ ଖାଉଛି ସେ ବସିକି। ଟିକେ ହବ ସେ ଖାଇବ ସବୁଆଡେ ହେମତି କିଛି ନାହିଁ କିନ୍ତୁ ଗ୍ରାଇଣ୍ଡର୍। ଟା ଦେଲେ ମାନେ ଏ ସେ ଯୋଉ ବିଟ୍ ଗାଜରର ଖାଉନି ଝିଅ ଟା ମୋର। ଓସ୍କୋଉଛି ଖାଉନାହିଁ। ଡାଲି, ଆଳୁ ଏଇଟା। କଣ ସେ ଜିଷୁ ଦାନା ଦେଲେ ଖାଉଛି।
ହଁ ଛୁଆ ତ ଏଗୁଡା ଖାଇବେ ଟିକେ, ହାତରେ ବି ଟିକେ ଟିକେ ତା ପଛରେ ଅଭ୍ୟାସ କରେଇବ।
ହଁ ଆଉ କଣ କରେଜ୍। ଛୋଟ ଛୁଆ ଆଉ ସେ ଯାହା ପସନ୍ଦ କରିବେ ଖାଇବା ପାଇଁ ଆଉ ଆମେ ତା ଚରା ଲାଗୁଥିବ ଖାଉନଥିବେ ବା ଟିକେ ଦି ଚାରି ଚାମଚ ଖାଇଥିବେ। ପୁଣି ବାନ୍ତି ଉଛାଳ କରିବା କଣ ଦରକାର।
ହଁ ଅ ହଉ।
ରଖୁଛି ହଁ ମୁଁ ବି ଏଇନା କହିଥାନ୍ତି।
ହଁ ହଁ ହୁ ହଉ।